ହ୍ୟାଲୋ।
ଭାଇ ନମସ୍କାର।
ସାର୍ ନମସ୍କାର କେମିତି ଅଛନ୍ତି?
ଭଲ ଅଛି ଆପଣ କେମିତି ଅଛନ୍ତି?
ଆଜ୍ଞା ସାର୍ ମୁଁ ବି ଭଲ ଅଛି ଆଉ କଣ କରୁଛନ୍ତି ସାର୍।
ଆଉ ରୋଷେଇ ବାସ ଚାଲିଛି ଆଉ।
କଣ ରୋଷେଇ କରିୁଛନ୍ତି ସାର୍।
ହଁ ଆପ୍ ଆପଣ କଣ କରଛନ୍ତି।
ମୁଁ ଏମିତି ବସିଛି ସାର୍ ବର୍ଷା ତ ପଡୁଛି ବର୍ଷା ତ ହଉଛି ସା କାଳୁ ଲାଗି ରହିଛି ବସିକି ବର୍ଷାର ଆନନ୍ଦ ନଉଛି ଆଉ।
ଓହୋ। ଆ ଦେଖିକି ଥଣ୍ଡା ଧରିବ ବେଶୀ ଆନନ୍ଦ ନିଅନ୍ତୁନି।
ଆଉ ଆପଣଙ୍କ ପଟେ ପାଣିପାଗ କେମିତି କଣ କରିଚି।
ଆମର ଆମର ମଧ୍ୟ ବର୍ଷା ହଉଚି। କର କଣ ଇଏ ଅବିରତ ଭାବରେ ହଉଛି ଆଉ। ଆଉ କଣ ଆ ପ ଇଏ ଜଳପାନରେ କଣ ଖାଇଲେ।
ହଁ ଏବେ ଯାଏ ତ କିଛି ଖାଇନି ଆଉ ଟିକେ ପରେ ଖାଇବି ଆଉ।
ହଁ ଭୋକ ହଉନି ବଧେ।
ବି ଏତେ ଜଲଦି ନାହିଁ ଆପଣ କଣ ରୋଷେଇ କରୁଛନ୍ତି।
ଆଳୁ ପୋଟଳ ରସା।
ବା ବହୁତ ବଢ଼ିଆ ଜିନିଷ ତ ରୋଷେଇ କରୁଛନ୍ତି।
ଆଉ ଗାଧୁ ପାଧୂଆ ସରିଗଲାଣି।
ଆଜ୍ଞା ସାର୍ ସବୁ ସଇଲାଣି। ଆପଣ ଆଉ ସ୍ନାନ ପୂର୍ଣ୍ଣିମା ଦେଖିଲେ। କୋଉଠି ଦେଖିଲେ।
ସ୍ନାନ ପୂର୍ଣିମ୍ ପୂର୍ଣ୍ଣିମା ଦେଖି ନାହିଁ ମୁଁ ଖାଲି ଟିଭିରେ ଟିକେ ଦେଖିଲି। ଆଉ ରଥଯାତ୍ରା କୁ ଯିବି ଭାବୁଛି ଆଉ।
ଏଇ ଆମର ପୁରୀ ଶ୍ରୀ୍ଷେତ୍ର ଯିବେ।
ନାଇଁ ଏତେ ଦୂର ତ ଯାଇପାରିବିନି ଏ ପାଖରେ ଯିବି ଆଉ। ଆପଣ ଯାଉଛନ୍ତି କି?
ଥ ବିଷୟରେ ଆପଣ କଣ କେତେ ଜାଣିଛନ୍ତି ଟିକେ କୁହନ୍ତୁ ସାର୍।
ପୁରୀ ତ ଆମର ବହୁତ ବଡ ମନ୍ଦିରଟେ ଦେଖିବାକୁ ବହୁତ ଭଲ ଲାଗେ ମୁଁ ଥରେ ହିଁ ଯାଇଛି ଆଉ ଅ ଜଗାକୁ ଦର୍ଶନ କରିଚି। କି ଟିକେ ଟିକେ ହିଁ ଦେଖି ପାରିଲି ବହୁତ ଗହଳିରେ। ଆପଣ କେବେ ଯାଇଛନ୍ତି?
ଆଜ୍ଞା ସାର୍ ମୁଁ ତ ବହୁତ ଥର ଯାଇଚି।
ଆଉ ସମ୍ପୂର୍ଣ୍ଣ ଭାବରେ ଦେଖି ପାରିଛନ୍ତି?
ଆଜ୍ଞା ସାର୍ ମୁଁ କାଳିଆଙ୍କ ଦର୍ଶନରୁ ମୁଁ ତ ଭଲ ଭାବରେ ଦର୍ଶନ କରିକି ଆସିପାରିଚି।
ଆଚ୍ଛା, କଣ କଣ ଦେଖିଲେ?
ମୁଁ ଦେଖିଲି
ଆମର ବଡ ଦାଣ୍ଡ ଦେଖିଲି, ବଡ ଦାଣ୍ଡରୁ ଆମ ଜଗନ୍ନାଥଙ୍କ ମନ୍ଦିର ଭିତରୁକୁ ଯାଇକି ତିନି ଠାକୁରଙ୍କର ଦର୍ଶନ କଲି ଏବଂ ତାଙ୍କର ଚାରିଦୁଆର ବୁଲିଲି। ଏପରି ଭିତରେ ମନ୍ଦିର ଯାହା ବିି ସବୁ ଥିଲା ସେ ସବୁ ବି ଦେଖିଲି। ମା ଲକ୍ଷ୍ମୀଙ୍କ ମନ୍ଦିରକୁ ବି ଗଲି।
ଏମିତି କିଛି ଆ, ଆଜ୍ଞା।
ବିରାଟ ବଡ ବଟ ବୃକ୍ଷକୁ ଦେଖିଲେ କି ନାଇଁ?
ଆଜ୍ଞା ସେଇଟା ତ ମୁଁ ଦେଖିପାରିନି ହେଲେ ଯଦି ଏବେ ଯି ବି ବଲେ ନିହାତି ଦେଖିବି ଯେହେତୁ ଆପଣ କହୁଚନ୍ତି।
ହଁ ବହୁତ ବର୍ଷ ପୁରୁଣା ସେଇ ଗଛକୁ ଟିକେ ଦେଖିଚି। ଏ ମୁଣ୍ଡିଆ ମାରିକି ଆସିବେ ଆଉ କିଛି ବି ମା ମାନେ କିଛି ଗୋଟେ ମାଗିବେ ଆପଣଙ୍କ ପସନ୍ଦ ଦେ।
ନାତି ସା ଧନ୍ୟବାଦ ଆପଣ ଏତେ କିଛି ଉଁ ଭାବିିଥିବାରୁ।
ଆମର ତ ଶ୍ରୀ ଜଗନ୍ନାଥ ମନ୍ଦିର ଭାରତର ଏକ ମାନେ ପ୍ରସିଦ୍ଧ। ଆଉ ତିର୍ଥି କ୍ଷେତ୍ର ଏବଂ ସମଗ୍ର ବିଶ୍ବର ଭକ୍ତ ମାନ ଙ୍କର ଉସ୍ତାରେ କେନ୍ଦ୍ର ଭାବେ ପରିଚିତ।
ଆଜ୍ଞା, କିଏ
ଆହୁରି ଏଠାରେ ବି ଆମର ପ୍ରଭୁ ଜଗନ୍ନାଥ, ବଳଭଦ୍ର, ସୁଭଦ୍ରା। ଆହୁରି ଆମର ଦିବ୍ୟ ଏ ଉଁ ଆଉ ଆମର ଦିବ୍ୟ ବିଗ୍ରହ ଦର୍ଶନ କରିବାର ସୌଭାଗ୍ୟ ମଧ୍ୟ ମିଳେ।
ଅଁ। ଆଉ ଆପଣ କେତେ ଦିନ ରହିଛନ୍ତି ସେ ପୁରୀରେ ଦର୍ଶନ କଲା ଏଳେ?
ଉମ୍ ଆ ବେଶୀ ଦିନ ନୁହଁ ଏଇ ଗୋଟେ ଦିନ ଦି ଦିନ ଏମିତି ରହିଚି।
ଅ ହ। ଆଉ ଏମିତି ଆପଣ ଗଲା ବେଳେ ବହୁତ ଗହଳି ଥିଲେ ନା ଆ ଆପଣ ରଥଯାତ୍ରା ସମୟରେ ଯାଇଛନ୍ତି ନା ଆଉ କେଉଁ ସମୟରେ ଯାଇଥିଲେ?
ମୋର ତ ସେତିକି ଭାଗ୍ୟ ଆସିନି ମୁଁ ରଥଯାତ୍ରା ସମୟରେ ତ ଯାଇପାରିନି। ଆଉ ଏମିତି ଅଲଗା ଦିନ ଯାଇଚି। ଆଉ ମହାପ୍ରଭୁଙ୍କୁ ଭଲରେ ବି ଦର୍ଶନ କରିକି ଆସିଚି।
ଆଜ୍ଞା।
ତମର କଣ ଏଇ ଯୋଉ ଶ୍ରୀ ଜଗନ୍ନାଥଙ୍କ ପତକାଟା କୋଉ ପଟେ ଉଡ଼େ ଆପଣ ଜାଣିଚନ୍ତି?
ଆଜ୍ଞା ଆ ଜାଣିଚି ସେଇଟା ଟିଭିରେ ମଧ୍ୟ ଦେଖିଛି ଆଉ ନିଜେ ମଧ୍ୟ ଅନୁଭବ କରିଚି। ଏ ପ ପବନ ଯେତେବେଳେ ବହେ ତାର ବିପର୍ ସେଇ ଦିଗରେ ସେପତି ପତିପାବନଵାନା ନ ବୁଲି ସେଟାଅନ୍ ଅନ୍ୟ ଦିଗରେ ସେ ଉଡିଥାଏ କିପରିତ ଦିଗରେ।
ତ ମନ୍ଦିର ଶିଖର ଉପରେ ଥିବା ପବିତ୍ର ପତାକା ବାନା ମାନେ ଆମର ଯେତିକି? ଏକ ପ୍ରଚଳିତ ବିଶ୍ଵାସ ଅଛି ଯେ ଏହା ମାନେ ପବନରେ ବିପରୀତ ଶବ୍ଦ। ମାନେ ବିପରୀତ ଯୋଉ ଦିଗକୁ ଉଡିଥିବାର ଆମେ ଦେଖ ଦେଖିପାରୁ ପବନ ଗୋଟେ ପୋଟେ ହଉଥିବ ଆମେ ଆଉ ଗୋଟେ ବିପରୀତ ପଟେ ଉଡିବାରେ ଆମେ ଦେଖିପାରୁ ପତାକା ଟା।
ହଁ ଆଉ ଆମର ପ୍ରତିତ ପାବନ ବନ ନା। ସେଇଟା ଯଦି ପ୍ରତି ପ୍ରତ୍ୟେକ ଦିନ ବଦଳାଯାଏ ସେଇଟା ଯଦି କୌଣସି ଦିନ ବନ୍ଦ ହେଇଯାଏ ତାହେଲେ ତାହାକୁ ଆଉ ଓ ସେଇ କାର୍ଯ୍ୟ ଆରମ୍ଭ ହେବା ପାଇଁ ତାକୁ ବାର ବର୍ଷ ଲାଗିଯାଏ।
ଆଜ୍ଞା ଆଜ୍ଞା ଆମର ପତାକା ର ନାଁ ବି ପତୀତ ପାବନ। ଏବଂ ଆମର ଚକ୍ରର ନାମ ଚକ୍ରର ନାମ ତ ବି ଜାଣିଥିବେ? ନୀଳଚକ୍ର ଆଜ୍ଞା ଆଜ୍ଞା ନାମ। ହଁ ଏହାକୁ ନୀଳଚକ୍ର ବୋଲି ବି କୁହାଯାଏ ଆଉ ଏହା ତ ଅଷ୍ଟ ଧାତୁ ଆଉ ଆଠ ପ୍ରକାର ଧାତୁର ମିଶ୍ରଣରେ ଏହା ନିର୍ମିତ। ଆମର ନୀଳ ଚକ୍ର ଟା ଅଷ୍ଟ ଧାତୁରେ ଆମର ଏଇଟା ନିର୍ମି ତ। ଏବଂ ଆମର ଏଇ ଏହା ପ୍ରଭୁଙ୍କର ଜଗନ୍ନାଥ ଦିବ୍ୟ ଆ ସୁଦର୍ଶନ ଚକ୍ର ବୋଲି ବି ମାନେ ସେଇଟା ବି ତାର ପ୍ରତୀକ ବୋଲି ଆମେ ମାନୁ।
ଆଜ୍ଞା।
ନାଁ।
ଆଉ କଣ ସେଇଠି ଖାଇବାର ସୁଯୋଗ ମିଳିଲା କି ନାଇଁ?
ହଁ ମୁଁ ଉଁ ହୁଁ ଏଇଠିକି ଗଲେ ଆମର ତ ଆମେ ଶ୍ରୀକ୍ଷେତ୍ରକୁୁ ଗଲେ ତ ଆମର ଅବଢ଼ା ଏକା ଆମ ପାଇଁ ଆମର ସବୁ କିଛି ମୂଲ୍ୟବାନ ଜିନିଷ ହେଇଥାଏ ଆଉ ଅଭଡ଼ା ଖାଇକି ତ ମନ ଶାନ୍ତି ହେଇଯାଏ। ଲା ମୁଁ ବି ଯାଇଥିଲି।
ଆଜ୍ଞା।
ଆଉ ସେଇ ବଡ଼ ଦାଣ୍ଡରେ ଯୋଉ ଠିଆ ହେଲେ ଯୋଉ ଭକ୍ତି ଯୋଉ ଆଧୁଆ ଟିକା ତାର ଏକ ସ୍ଵତନ୍ତ୍ର ପରିବେଶ ଅନୁଭବ ହୁଏ। ସେଇଟା ଆଉ କୋଉ ଜାଗାରେ ଠିଆ ହେଲେ ହୁଅନି। ଯୋଉ ଜିନିଷଟା ବଡ଼ ଦାଣ୍ଡରେ ଠିଆ ହେଲେ ହୁଏ ଯୋଉ ଭକ୍ତିଟା ଆସେ
ହଁ।
ଆଜ୍ଞା ଏବଂ ଦୂରରୁ ଦୂରରୁ ବି ଶ୍ରୀମନ୍ଦିର ଶିଖର ଓ ନୀଳଚକ୍ର ଦେଖି ମନ ଆନନ୍ଦରେ ଭରିଯାଏ ଆମର।
ହଁ ଆମର ଦୂରରୁ ମଧ୍ୟ ଦେଖିଲେ ଆମର ଏଇଠୁ ଅ, ଉଁ, ନୀଳଚକ୍ର ଟା ଆପଣଙ୍କ ସମ୍ମୁଖକୁ ବୁଲିଲା ଭଳିଆ ଲାଗେ।
ଆଜ୍ଞା, ଆଜ୍ଞା। ଭ-ଉଁ, ଭକ୍ତ ମାନଙ୍କର ଯୋଉ ସେଇ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଡାକ ଆଉ ସେଇ ଧ୍ୱନି ଶୁଣି ମନରେ ମାନେ ଗୋଟେ ଭକ୍ତି ଭାବ ଜାଗ୍ରତ ହୋଇଯାଏ ଆପେ ଆପେ ଗୋଟେ।
ହଁ ଆପଣ ସେଇ ଶବ୍ଦ ଶୁଣିଲା ମାତ୍ରେ ଆପଣଙ୍କ ମନରେ ଏ କେବେ ମଧ୍ୟ ଭକ୍ତି ନଥିଲେ ମଧ୍ୟ ଟିକେ
ଆଗ୍ରତ ହୋଇଯାଏ, ଆଜ୍ଞା, ଆଜ୍ଞା। ଆଉରି ତ ଭାଗ୍ୟ କରିଥିଲେ ସେଇ ରଥଯାତ୍ରା ସମୟରେ ବଡ ଦାଣ୍ଡରେ ଅପର ଯୋଗୁ ମାନେ ଆମର ସେଇ ଯୋଉ ଜନ ଜନସମ ମାଗ ମାନେ ଉତ୍ସବର ମହଲ ଦେଖିବାକୁ ମିଳେ, ଏଠି ସେମିତି କିଛି ଭାଗ୍ୟ କରିଥିଲେ ହିଁ ସେଇ ରଥଯାତ୍ରାର ଦେଖିବାକୁ ମିଳେ, ସେଠାରେ ରଇ ଯେ ମନକୁ ଶାନ୍ତି ଆଉରି ମାନେ ଏ ଯେମିତି କି ପୁରା ଆ, ଆନନ୍ଦ ଆଉ ଈଶ୍ଵରଙ୍କ ପ୍ରତି ଏକ ମାନେ ଗଭୀର ଆସ୍ଥାର ଅନୁଭୂତି ମାନେ ଅନୁଭୂତି ଦେଇଥାଏ।
ଆଜ୍ଞା, ଆଉ ଆପଣ ଯଦି ସେ ଭିତରକୁ ଯାଆନ୍ତି ତାହେଲେ ଆପଣ କଣ ଆଣିଛନ୍ତି କଣ ନାହିଁ ସବୁ ଭୁଲି ଯାଆନ୍ତି, କେବଳ ଜଗାକୁ ଦେଖିବା ପାଇଁ ମନ ଏ, ଖାଲି ବ୍ୟାକୁଳ ହୋଇଥାଏ।
ଆଜ୍ଞା, ଆଜ୍ଞା ନିହାତି, ନିହାତି।
ଆଉ କେବେ କୋଇଲି ବୈକୁଣ୍ଠ ଦେଖିଛନ୍ତି?
କୋଇଲି ବୈକୁଣ୍ଠ ଆଜ୍ଞା ନାଇଁ ବୋଧେ।
ଆ, ଯୋଉ ବାର ବର୍ଷରେ ଥରେ ଆମର ଦାରୁ ବିଗ୍ରହ ମୂର୍ତ୍ତି ବଦଳା ଯାଏ।
ସିଏ ହଉଛି ଯୋଉ ଏଇ ଶ୍ରୀମନ୍ଦିର ପରିସର ମଧ୍ୟରେ ଥିବା ଏକ ଅତ୍ୟନ୍ତ ମାନେ ସେଇଟା ଉଁ, ପବିତ୍ର ସ୍ଥାନ ବୋଧେ।
ଅ ହଁ। ଯେ ପାଣି ମାନେ ଛୋଟ ପୋଖରୀ ଟିଏ ରହିଚି ସେଇଠି ଯେ ଯେବେ ଦାରୁ ବ୍ରହ୍ମ ଓ ସିଏ ଯେ ବ୍ରହ୍ମ ଯୋ ବଦଳା ଯାଏ। ସେତେବେଳେ ସେଇ ପୁରୁଣା ଦାରୁକୁ ସେଇଠି
ଟେ ରହସ୍ୟମୟ ସ୍ଥାନ ବୋଲି କୁହାଯାଏ।
ହଁ ସେଇଠି ଲୀନ କରାଯାଏ ଆଉ।
ଆଜ୍ଞା, ଭକ୍ତମାନଙ୍କ ପାଇଁ ତ ଏଇଟା ଗୋଟେ ଶ୍ରଦ୍ଧା ଆଉ ଭ କ୍ତିର ପ୍ରତୀକ।
ହଁ।
କୋଇଲି ବୈକୁଣ୍ଠ ଟା ଆଉ ଏଇ କୋଇଲି ବୈକୁଣ୍ଠ ଜୟ ଜଗନ୍ନାଥ ଥଙ୍କର ସଂସ୍କୃତିର ଏକ ଅନ୍ୟାନ୍ୟ ଓ ଐତିହାସିକ ସ୍ଥାନ ଟା।
ହଁ ଆଉ ମେଘନାଦ ପାଚେରି ଦେଖିଲେ?
ସାର୍ ଧନ୍ୟବାଦ। ଆପଣଙ୍କ ପାଖରୁ ବହୁତ୍ କିଛି ଶିଖିବାକୁ ମିଳିଲା, ବହୁତ ବହୁତ ଧନ୍ୟବାଦ ନମସ୍କାର ସାର୍ ରଖୁଛି।
ଆଜ୍ଞା।